ହଁ
ତମ ପାଇଁ ଗୋଟେ କୋଶ୍ଚିନ୍ ଥିଲା?
ହୁଁ, ହୁଁ।
ହଁ, ଗୋଟେ କୋଶ୍ କୋଶ୍ଚିନ୍ ଟା, ଏଟା କି? ଯ ମାନେ ଧର! ମନେକର ତମେ ଏଇନେ ପାଞ୍ଚ ହଜାର ଟଙ୍କା ନେଇକି ଗଲ। ଗୋଟ୍
କୁଆଡ଼େ?
ରେଡିଓ କିଣିଆକୁ?
ରେଡିଓ କିଣିଆକୁ ପାଞ୍ଚ ହର୍ ନେଇଗଲି। ହଁ,
ହଁ, ପାଞ୍ଚ ହଜାର ଟଙ୍କା ନେଇକି ଗଲ ରେଡିଓ କିଣିଆକୁ। ସିଏ ଦୋକାନୀ ବାଲା କହିଲେ କି! ଆଉ ପାଞ୍ଚ ହଜାର ଟଙ୍କାରେ ରେଡିଓ ହବନି?
ହଁ।
ମୁଁ ପୋଶ୍ଚିନ ଭୁଲି ଗଲି।
ଭାଇ! ଏମିତିଆ କୋଶ୍ଚିନ୍ ପଚାରିଲେ, ଆଉ କଣ କହିବି? ତ ମୁଣ୍ଡରେ ମୁଣ୍ଡରେ ମୁଣ୍ଡାଏ ବୋଧେ! ତୁ ଶୋଇ ପାରୁନଥିବୁ ନା ରାତିରେ? ଏତ୍ ମୁଣ୍ଡ ଟା ଭାରି ହେଇଯାଉଥିବ! ମୁଣ୍ଡ ଭାରି ଭାରି ଲାଗୁଥିବ। ପୁରା ସେଇଆ ତ, ମୁଁ କହୁଛି। ବାହାର କରିକି, ହଁ ପଚାର।
ହଁ, ଆଉ ଯୋଉ ଆଲୁଅ ଗୁର ଦ ଉଠେ ଆଖି, ଆଖି ତଳେ ବି ଉଠେ ମାନେ ଯଉ ତଳ ଇଏରେ ବି
ତଳ ହଁ ତଳେ ଉଠେ ଉପରେ ଉଠେ। କି ଭିତରେ ଉଠେ, ସବୁଆଡେ ଉଠେ ସେଟା ପେଟ ଗରମରେ ଉଠେ ଯୋଉଠି ବି। ସେ ଉଠିବ ତୁ ଏବେଠୁ କାମ କାମ କର, ସ ସଖାଳୁ ଉଠିକି ତୋ ଶୁସୁ ଟିକେ ମାରିଦବୁ। ନହେଲେ ନହେଲେ ନହେଲେ ସଖାଳ ପୁରା ମୁହଁ ଧୋଇ ନଥିବୁ ଛିପ ପାଟିରୁ ଆଣିକି ଟିକେ ସେଇଟି ମାରିଦବୁ। ଦି ତିନି ଥର ମାରିଦେ ହେ କମିଯିବ ହଁ। ସେ ଯୋଉଠା ଯୋଉଟା ତତେ ସୁବିଧା ହବ ସେଇଟା କର। ହେଲା ସେଟା କମିଯିବ ଅ ସରିଲା। ଆଉ ସ୍କୁଲ
ହୁଁ।
ମୁଁ ସ୍କୁଲ ଖୋଲିବ
ମାନେ ରାଜଧାନୀ ଇଞ୍ଜିନିୟରିଙ୍ଗ ହଉଚି ଗୋଟେ ସ୍କୁଲ।
ଦଶଟାରୁ ଚାରିଟା, ଦଶଟାରୁ ଚାରିଟା ବି ନୁହଁ। ଦଶଟାରେ ସାଢ଼େ ନଅଟା, ସାଢ଼େ ନଅଟାରେ କ୍ଲାସେ। ବସ୍ ଆସିବ ଆଠଟା ଆଠଟାରୁ ଘରେ ପହଞ୍ଚୁ ଛଅଟା, ଆଠଟାରୁ ଛଅଟା ଆଉ। ବାର ଘଣ୍ଟା ଡିଉଟି ଆଉ, ବାର ଘଣ୍ଟା ପୁରା ଚବିଶ ଘଣ୍ଟାରୁ ବାର ଘଣ୍ଟା କଲେଜ।
ହଁ ମନେ ଅଛି, ଶିଶୁ ମନ୍ଦିରର ଛୁଆ ମାନେ ମତେ ଲାଗେ କଣ କହିଲ, ଗଭରମେଣ୍ଟ ଛୁଆଙ୍କ ଯେମିତି ଗୋ ଗୋଟିଏ ଥର ସେମାନେ ଏଣ୍ଟ୍ରି କଲା ପରେ ତାଙ୍କର ପ୍ରେୟାର ହଲ ଥାଏ, ଏବଂ ଗୋଟେ ପ୍ରେୟାର ପିରିୟଡ୍ ଥାଏ। ଶିଶୁ ମନ୍ଦିର ଛୁଆମାନଙ୍କର ତିିନିଥର ପ୍ରେୟାର ହବ, ଗୋଟେ ଯାଇକି ଫା ଫାଷ୍ଟ ପ୍ରେୟାର ହଲରେ ବସି ପ୍ରାର୍ଥନା ଇଏରେ ବସିବ। ସେଠି ଗଲା, ତାପରେ ଭୋଜନ ଭୋଜନ ମନ୍ତ୍ର ଅଛି।
ଭୋଜନ ମନ୍ତ୍ର ହଁ। ତାପରେ ଲାଷ୍ଟରେ ହଉଛି ବନ୍ଦେ ମ ମାତରମ୍ ହୁଁ। ସ ବନ୍ଦେ ମାତରମ୍ ପୂର୍ବରୁ ସର୍ଭେ ଭବନ୍ତୁ ସୁଖୀନ।
ହଁ ସେ ସେଇ ସେଇ ଗୋଟେ ଇଏରେ ଯାଏ, କିନ୍ତୁ ତିନି ଥର ବୋଲା ହୁଏ।
ହଁ ସର୍ବେ ଭବନ୍ତୁ ନା। ମାନେ ତୁ ଶିଶୁ ମନ୍ଦିର କୋଉ ଯାଏଁ ପଢ଼ିଥିଲୁ?
ମାନେ?
ଶିଶୁ ମନ୍ଦିର କୋଉ କ୍ଲାସ୍ ଯାଏଁ ପଢ଼ିଛୁ ନା ପଢ଼ିନୁ? ଓ ଦଶମ ଯାଏ ଶିଶୁମନ୍ଦିର ତୋର।
ମୁଁ ଟୋଟାଲି ମୁଁ ଟୋଟାଲି ପ୍ର ହଁ ମୁଁ ଟୋଟାଲି ପୋ ବୋଧଠୁ ଆରମ୍ଭ କରିକି, ଦଶମ ଯାଏଁ।
ବୋଧ ନୁହଁ ସେଇଟା ପ୍ରାରମ୍ଭ।
ସେ ପ୍ରାରମ୍ଭ ବୋଧ ସେଇ ସେଇ ସେଇ।
ହଁ ମାନେ, ମାନେ ବାର ବର୍ଷ ତୋର।
ହଁ ଟୋଟାଲି ବାର ବର୍ଷ ମୋର।
ମୋର ଚଉଦ ବର୍ଷ ଆଉ। ମୋର ପ୍ଲସ ଟୁ ବିି ଶିଶୁମନ୍ଦିର।
ଓ ଆଚ୍ଛା ହଁ ତମେ ପ୍ଲସ ଟୁ ବି ଶିଶୁମନ୍ଦିର ପରା।
ହୁଁ ଶିଶୁମନ୍ଦିର ତୋର। ମୁଁ ପୁରା ମୁଁ ପୁରା ଶିକ୍ଷା ବିକାଶସମିତି ଶିଶୁ ମନ୍ଦିରର ପୁରା ମାନେ କାଳେଇ କୋଳେଇ କୋଖେଇ ରଖିଛି କୋ କଣ କାଖେଇ କୋଳେଇ ରଖିଥିଲେ ମତେ ସେମାନେ, ପୁଅ ଭଳିଆ।
ଯାହା ହଉ ତମକୁ ତ କୁଆଡ଼େ ନ ଜାଗା, ମନୋଜ ସାର୍ ଇଏ ଛାଡ଼ି ଦେଇଛନ୍ତି।
ମନୋଜ ସାର୍ ଆରେ କଣ ପାଇଁ ଛାଡ଼ିଚନ୍ତି, କିଏ କହିଲା କିଏ?
କିଏ କଣ ମତେ କହିଛି ନା କଣ, ସେଇ ଯୋଗୁ ଛାଡ଼ି ଦେଇଛନ୍ତି।
ନା ନା ତତେ କିଏ କହିଲା?
ଆରେ ସିଏ କଣ ହେଇଛି, ମୋର ଚାରିଟା ବେଳକୁ ଗୋଟେ ସୁପରଜୁନିୟରରେ କଲ୍ କରିଥିଲା ହେଲା, ଯୋଉ କହୁନଥିଲି ଗୋଟେ ଗୋଟେ ଯଶବନ୍ତ ସାରଙ୍କୁ ପଚାରିବ ଅଭିଲିପସା ପଣ୍ଡା ବୋଲି କଥା ହଉଥିଲି। ହଁ ହଁ ସିଏ ମତେ ଫୋନ କରିଥିଲା, ସିଏ ଆଚୁଆଲି ମତେ ପଚାରଥିଲା ଯେ ମୁଁ ଯୋଉ କୋଚିଂ ଯାଉଥିଲି ଏଠିକି, ସି ଜାଭା ଏଗ ସବୁୁ ଯାଉଥିଲି। ସି ଆଉ ଚାଭା ପାଇଁ।
ତମେ କଉ କ୍ଲାସ୍ ରେ?
ତମେ ଜାଣିନ ନା ମୁଁ ଯାଉଥିଲି ବୋଲି ବି ସିଏ ରେ। ନା ମୁଁ ଆଁ
ମତେ କେବେ କହିନୁ।
ତମେ ଜାଣିଛ, ତମର ମନେ ପଡୁନି, ତମେ ଜାଣିଛ ତମେ କଣ ଜମା ଜାଣିନି ବୋଲି ମୁଁ କହୁ ନ ଥିଲି, ମୁଁ କହୁନଥିଲି ଫୁଲ ଷ୍ଟାକ୍ କରିବି ବୋଲି।
ଅ ପୃଷ୍ଠା, କୋଉଠି କରିବୁ ହଁ ସେ ଜଣେ ସାର୍ ଙ୍କ ସହିତ କଥା ହଉଥିଲୁ। କଣ କୁ ଥିଲ ମୁଁ ଜଣ ପାରିବନ ନାଇ ଆଛା କୋଉ ଜାଗା ଟା କହିଲୁ? ପୂଜା କୁ କହିଲି।
କ୍ରାକ୍ ରବି ଟୋକିଜ୍ କ୍ରାକ୍।
କ୍ରାକ୍, ରବି ଟକେଇଥା କ୍ରାକ୍, ଆଛା ମୁ ଜାଣିନି ସି ଆର ପି ରେ କ୍ୟାକ୍ ଅଛି ଜାଣିଛି, କ୍ରାକ୍ କଥା ଜାଣିନି, କ୍ରାକ୍ ଟା ବି ସେ କ୍ରାକ୍ ରହ ତ ଛାଡ ହଁ।
ସିଏ ମତେ ପଚାରିଲା ସେଇ କଥା, ତମ କଉଠି କଣ ଯାଉଥିଲ? ମୁଁ ଯାକୁ ଲୋକସନ କରିଦେଲି
ତତ ହଁ।
ସେଇଠୁ
ସେ କେମିତି ଜାଣିଲା ତୁ ଯାଉଥିଲୁ ବୋଲି, ସୁପର ଜୁନିୟର ପୁଣି।
ଆରେ ସୁପରଜୁନିୟର ଯିଏ, ସିଏ ମୋର ସ୍କୁଲ ର ସୁପର ଜୁନିୟର ଯିଏ, ସିଏ ମୋ ସ୍କୁଲ ଜୁନିୟର ସେ ବର୍ଷେ ନିଟ୍ ପାଇଁ ଡ୍ରପ୍ ନେଇଥିଲା ବୋଲି
ଆଛା ଆଛା ଆଛା ଆଛା ଆଛା ଆଛା ତାକୁ ପଚାର ତା କିଏ କରିବ ବିଟେକ୍ ବି ବିଟେକ୍ ବିଏ ବି ସ ଏମ୍ ବିଏ ଏମ ସିଏ କି କରିବ ତା ସାଙ୍ଗ।
ପଚାରିବି ପରେ ମୋ କଥା ଶୁଣ? ସେଇଠୁ ସେ ମୋ ସେଇଠୁ କହିଲା କି ଦିଦି ଗୋଟେ କଥା ଜାଣିଛ ନା, କଣ? ନା ଆଉ ମନୁ ସାର୍ କଲେଜ ଛାଡିଦେଲେ, ମୁଁ କହିଲି ମାନେ ମୋ ନିଦରେ ଥିଲି, ମୁଁ ନିଦ ମୋର ଭାଙ୍ଗିଗଲା ମୁଁ କହିଲି କଣ କହୁ କାହିଁକି? ନା କେଜାଣି ମୁ ଆପାର୍ଟମେଣ୍ଟ ରେ କିଏ କଣ କହିଛି ନା କଣ? ସେଥିପାଇ ଛାଡ଼ିଦେଲେ।
ଏ ଭାଇ, ଆଉ ସେ ତାକୁ ହଇରାଣ କରିଦଉଥିଲି ସେ ଯୋଉ ପଟେ କଣ
ସେ ଗୋଟେ ପିଲା ସହିତ କଥା ହଉଥିଲେ ହେଲା, ସେ ସେଇ କଥା କହିଲେ ମୁଁ ନାହିଁ ଆଉ କଲେଜ ଯାଉନି, ନା ସେ ଝିଅ ସହିତ ନାହିଁ, ସେ ଝିଅରେ ଗୋଟେ ସାଙ୍ଗ ସହିତ କଥା ହଉଥିଲେ।
ମାନେ ଝିଅ ଟା ସହିତ କଥା ହଉଥିଲେ।
ନାଇଁ ସେ ଝିଅର ସାଙ୍ଗ ଥିଲେ ତା
ଆରେ ଭାଇ ଝିଅ ଟା ସହିତ ଝିଅ ଟା ସହିତ କଥା ହୁଅନ୍ତି ତ, ନା ପୁଅ ସେଇଟା ପଚାରୁଛି।
ପୁଅ, ପୁଅ ସହିତ ପୁଅ ସହିତ କଥା ହଉଥିଲେ। ମୁଁ ସାର୍ ଙ୍କୁ ଭାବୁଥିଲି ମେସେଜ କରିବି ବୋଲି।
ପଚାରୁନୁ, ସେ କ ଛାଦେ କିଲେ ସେ କଣ କହୁଛି ଡ ପଚାର, ସେ କହିପାରିବ ତ ତ ସବୁ କଥା।
ହଁ ସିଏ ତ ଏତେ କଥା ମାନେ ସିଏ ମତେ କେତେ କଣ କହିଥା ମୁଁ ପଠେଇ ଦେଇଛି।
ହଁ ତାକୁ ତାକୁ ପଚାରିଲେ ତାକୁ କଲ କଲ କରିବୁ ସିଧା ତାକୁ ଅଙ୍କଲ କୁ ସେ ଛାଡିଦେଲେ କଣ ହେଲା? ଆଉ ଆଛା, ମୁଁ କଲ ଉଠାଏ, ମତେ ସେ ନିଜେ କଲ କରେ ମୋତେ ସେଇଥିପାଇଁ କୁହନ୍ତି ସମସ୍ତି ଇ କରନ୍ତି ସାର୍ ଙ୍କୁ ସୋମ୍ୟା ଆଉ ଇଏ କଇବଲ୍ୟ କଇଲା କଇଲା ଆମେ ସାଙ୍ଗ କଲ୍ କରିବୁ ଆମ କଲ୍ ରିସିଭ କରିବନି ଶୁଭମ କଲ୍ କରିବ ସ ଥାଙ୍ଗେ ସାଙ୍ଗେ ଉଠେଇଦେବେ ସେ।
ସୁବମ ସେଇତି ପାଇଁ ପା ମୁଁ ସାର୍ ଙ୍କ ପୁଅ ସିଏ।
ହଁ ପୁଅ ନା ସେ ସେ ସେଇଠୁ ହା ହଁ ତାକୁ ପଚାରିବୁ ଲେ ସେସ୍ କୟାର ଓକେ ସାର୍ ଛାଡିଦେଲେ ଏ କଲେ କଣ କିଏ କଣ ଅ ପୁ ପୁଣି କଣ ହେଲା ପ୍ରୋବ୍ଲେମ କି ସାର୍ ସେ କହି ନ କଲେ କ ଆମ ସେଠୁ କହିବୁ ତୁ କହିବୁ ସ ତ ଆଡୁ କହିବୁ ଏ କହିବୁ କି ହ ସୁ ଡିପାର୍ଟମେଣ୍ଟ ତ ଠିକ ଠିକଣା ନାଇଁ ଆଉ ଡିପାର୍ଟମେଣଟା ତ ଠିକ ଠିକଣା ନାଇଁ ଆଉ କଣ କି କଣ ଉଁ ସ ଟିଏ ଏ ବେଶି ଟେନସନ ନେବେ ଆପଣ କଣ ରହିବେ ବା କି କୋଉଠି କ କରୁଛନ୍ତି କଉଠି କଣ ପାଇଁ ଛାଡିଥିଲେ ହ ଡିପାର୍ମଣ୍ଟ ଏଗନଷ୍ଟ ରେ ଟି ପାଡବିମାନ୍ ବିରୁଦ୍ଧରେ ଟିକେ ଡିପାର୍ଟମେଣ୍ଟ ବିରୁଦ୍ଧରେ ଟିକେ କହିବୁ ହେଲା ଡିପାର୍ଟମେଣ୍ଟ ବିରୁଦ୍ଧରେ କହିଲେ ତାଙ୍କୁ ସେଇଟା ଭଲ ମାନେ ଇଏ ଲାଗିବ କାହିଁନା ସେ ଡିପାର୍ଟମେଣ୍ଟ କଥା ହିଁ ହେଇଥିବ ତାକୁ ସୌମ୍ୟ ତାକୁ ସବୁ ପୁରା ଆ ଚିଡେଇ ଦିଅନ୍ତି ନା ତା ଦୋଷ ତାକୁ ଦିଅନ୍ତି ଇ କରନ୍ତି ହଁ ସତ ସୌମ୍ୟା ଫମ୍ୟା ତାକୁ ତା ଦୋଷ ଦିଅନ୍ତି
ସୋମ୍ୟା ନିଜେ ପାଠ ପଢେଇବେଡି ସି ମାଷ୍ଟର ସବୁଠୁ ଭଲ ଜାଣିଛ ନା ସେ ମାନେ ସ ପୁରା ଡିପାର୍ଟମେନ ନ୍ ରେ ମୋନଜ ହିଁ ସବୁଠୁ ବଡ଼ ଥିଲା।
ମନୋଜ ଜାଣିଛି ମନୋଜ କହିବୁ ବଲେ ଆମ ସହ ଝଗଲା ସୌମ୍ୟା କିନ୍ତୁ ପୁଆ ତାକୁ ଭାରି ଚିଡ଼େ ଦେଖ ସୌମ୍ୟା ହେଲା ନାଳେଇ ତାକୁ ଦରକାର ଆଉ ଭଲ ଭଲ ପୁଅ ଇଏ ଟିକେ ବୁଢାଳିଆ ହେଇଯାଉଛି ତ ତାକୁ ସେ ପସନ୍ଦ ନ ଇଏ ସବୁବେଳେ ତାକୁ ସେଇଥିପାଇଁ ଇଏ କରେ ଆକୁ ଯିଏ ପସନ୍ଦ ନଥିବ ସେ ତା ପଛରେ ଲାଗିଯିବ। ସେଇଟା ହେଲା ସୌମ୍ୟା ର ଦୋଷ ଏମିତି ହେଇକି ସେ ତ ସେ ତାକୁ ତାକୁ ଦୁନିଆ କଥା ଶୁଣଉଥିବ ଆ
ହଁ।
ତାକୁ ତ ଦୁନିଆ କଥା ୟେ ଟେନସନ ରେ ମାନେ ଚିଡିକି ଛାଡି ଦେଇଥିବ ସେଥିପାଇଁ।
ହଁ ହଁ। ହେଇଥିବ ମାନେ ସୋମ୍ୟା କଥା କାହିଁ ପଡିଛି ଏଠି
ହଁ ତୁ କହ କହ ସେଠୁ କଣ କହିଲେ?
ଏଇଠୁ ମୁଁ କୈବଲ୍ୟ କଥା ପଚାରିଲି ହେଲା। କୈବଲ୍ୟ କଥା ପଚାରିଲି ଆ ସେ ସେ ଜୁନିୟର ଟାକୁ। କହ କହୁଛି ଯାଉ ଯାଉକା କଲେଜ ଷ୍ଟାର୍ଟ ହଉ ହଉ କା ସେ ଆସ ସରମେଣ୍ଟ ଦେଇ ସାରିଲେଣି ପିଲାଙ୍କୁ ମୁଁ କହିଲି ଭଲ ହେଇଛି ମୁ ପଳେଆଇଚି।
ଭାଇ। ମାନେ ନୂଆ ପିଲା ଆସିଲେଣି ଓ ଏଇ ମାନେ।
ହଁ।
ସୁପର ଜୁନିୟର ସୁପର ଡୁପର ଆ ତ ତୋ ସୁପର ଜୁନିୟର ଯେ ମୋର ସୁପର ଡୁପର ଜୁନିଅର ପୁଣି ତୋର ସୁପର ଡୁପର ଜୁନିଅର ସିଏ ତାହେଲେ ସେ ଇଏ ଯିଏ ଆ ମାନେ ଯିଏ ଆସିବେ ସେମାନେ ମୋର ସୁପର ଡୁପର ଡୁପର ଜୁନିୟର। ଡୁପର ଡୁପର ହଁ ସୁପର ଡୁପର ଡୁପର। ହଁ ବା ଉଁ ବାହା ହେଇଥିଲେ ୟେ ସେଜ୍ କଣ ହୁଅନ୍ତାଣି ମୋର।
ହଁ କେତେଟା ଛୁଆ ପନ୍ଦର ଟା?
ନାଇ ବାଇଶଟା।
ବାଇଶ ଟା ଛୁଆ ତମେ କରିବ ଶୁଭୁ
ହଁ କାହିଁକି ନା ଦିଟା କ୍ରିକେଟ ଟିମ ଏକା ଥରେ ପିଲା କିଏ କାଳେ କମ ପଡିବେ ବେଶି ପୁଲିବେ ଏମାନଙ୍କର ସେମାନେ ଖେଳିବାର ସୁବିଧା ହବ ଏକା ଥରେ କରିଦେଲେ ସଇଲା ହଁ ହଁ ହୁଁ ହୁଁ ହୁଁ ହୁଁ ହଁ ସେଠି ହେଲେ ଓ଼ମ୍ପଏର ଦିଟା ଆମେ ହେଇଗଲୁ କାମ ସରିଲା ଏଗାରଟା ଏଗାରଟା ବାଇଶଟ
ହୁଁ ଆଚ୍ଛା ଆଚ୍ଛା ଆଚ୍ଛା ମାମୁ କ ମାମୁଁଙ୍କୁ କ୍ରିକେଟ ବିଷୟ ଜଣାଅଛି।
ଓ କଣ ନା କ୍ରିକେଟ ବିଷୟରେ ହଁ। କ୍ରି କେଟ ରେ ବାଟ୍ ବଲ ରେ ଖେଳ ହୁଏ ସେତିକି।
ଆଉ କିଛି ଜାନିଥିବେ?
ନା। ତାକୁ ସେ ସବୁ କିଛି ଜଣା ନାହିଁ।
ହଁ ନର୍ସିଂ ପିଲା ସେ ସବୁ କୁଆଡୁ ଫୁର୍ସତ ହବ ଦେଖିବାଆକୁ ଆମେ ସିନା ଫୁର୍ସତ ରେ ବ ଥିଲେ ବି ସି ଏ ଝୁଆ ସିନା ଫୁର୍ସତ ରେ ବସିଥିଲେ।
ବି ସି ଏ ପିଲାଙ୍କୁ କାଇଁ କହୁଚୁ ବି ସି ଏ ପିଲାଙ୍କର କିଛି ନ ଏବେ ରାଜଧାନୀ ଯେତେବେଳେ ବେଜିତ୍ କରିବ ସେତେବେଳେ ଧନ୍ଦା କଣ ଟିକେ ଜାଣିବ।
ଆଛା ଆଚ୍ଛା।
ହୁଁ।
ତମର ତ କଣ ଏତେ ଆସାଇନମେଣ୍ଟ ଦଉଛନ୍ତି ଲେଖିବାକୁ କଣ ହାତ ନା କଣ?
ମାନେ ଦଶ୍ ଦଶଟା ତମକୁ ପ୍ରତି ସେମିଷ୍ଟାରରେ ଖାତା ମିଳିବ। ଛଅଟା ଆସାଇନମେଣ୍ଟ ଚାରିଟା ରେକଡ କପି।
ହଁ।
ଛଅଟା ଆସାଇନିମେଣ୍ଟ କମ କମ୍ପ୍ଲିଟ କରିବ ଚାରିଟା ରେକର୍ଡ଼ କମ୍ପ୍ଲିଟ୍ କର ବାସ୍ ମୁଁ ଯିବି ଏଥରକ ନେଇଆସିବି ଯାଇକି। ନେଇ ଆସିକି ମନ ଇଚ୍ଛା ଲେଖିଦେବିଁ ମନ ଇଚ୍ଛା ଲେଖିଦିଏ। ଲେଖିକି ଦେଇଦେଲେ ଗଲା। ଏ ଯେମିତି ମନ ଇଛା ନା ନା ଗୀ ସେ ପଢିବେ ନା ସାଇନେ ମୁଇଁ ମାରିବେ ସେ ଜିଏ ଯାହା କରୁ ସେଟା ସେ ରେ କିଛି ନାହିଁ କେହି ଦେଖା ଦେଖି କରିବେନି। ନା ଲେଖୁଛି ଲେଖିଦିଏ ଆଉ ମାନେ ମତେ କିଛି କୁହନ୍ତିନି ଯେମିତି କି ଫାଷ୍ଟ୍ ସେମି ଠାରେ ହେବେ ମୁଁ ଦସ୍ ଟାରୁ କେତୋଟା ସାତଟା କି ଆଠଟା ଥିଲା ଫାର୍ଷ୍ଟ ସେମିଷ୍ଟାରରେ? ଫାର୍ଷ୍ଟ ସେମିଷ୍ଟାରରେ କାହାକୁ ପିଲା ଠିକ୍ ସେ ଜାଣି ପିଲାଙ୍କୁ ଜାଣ ବିି ନଥାନ୍ତି ସେମାନେ ଅଳ୍ପ ଲେଖା ଦିଅନ୍ତି। ମୁଁ କିନ୍ତୁ ଭାଇ ସେମତି ଦେଇଦିଏ ମତେ କେହି କିଛି କୁହନ୍ତିନି।
ହଁ ମାନେ ମୁଁ ବୁଝିପାରୁନି ରାଜଧାନୀ ଗଲେ ସମୟ ଇଏରେ ଚାଲୁଛି।
ଆରେ ଦେଖେ ଟିକେ ଚାଙ୍କୁ ଦରକାର ଟିକେ କଣ କହିଲୁ। ହଁ ଏଇଟା ଟିକେ କରିଦଉଥିବ ସେଟା ଟିକେ କରିଦଉଥିବ ଆଉ ଆଜ୍ଞା ହଉଥିବ। ଆଜ୍ଞା ସାର୍ ମାନେ ସଲଫରେଷ୍ପେକ୍ଟ ଝଗଡା ଫଗଡା ନାଇଁ। ସମ୍ମାନ ଦେଲେ ଜଣେ ଖୁସି ହବ। ସମ୍ମାନ ଦିଏ ଯେତେବେଳେ ଜଣ ଭୁଲ ଥିବ ସେଟା କହିବି। ଭୁଲ ରହୁଥିଲା ସମ୍ମାନ ମୁଁ ଦିଏ। କି ଆମ ପି ସିଏ ଡିପାର୍ଟମେଣ୍ଟ ରେ କେହି ଜଣେ ବି କହିବେନି କି ମୁଁ ସମ୍ମାନ ଦିଏନି କାହାକୁ କି କଣ ହେଲା କିନ୍ତୁ ସେତେବେଳେ ସୋମ୍ୟା ଭୁଲ କରିଥିଲା ସେ ଯୋଉ କଥାଟା ମୁଁ ତାକୁ କହିଲି ସେ ଯୋଉ ଡିପାର୍ଟମେଣ୍ଟରେ ଯାଇକି ମୁଁ ପୁରା ସମସ୍ତ ଆଗରେ କହିଲି ମୁଁ ଡରିଲିନି ସମସ୍ତଙ୍କ ଆଗରେ କହିଲି। ସେଟା କହିବୁ ଲ ସେଠୁ ବାହାରକୁ ଆସିଲା ବାହାରକୁ ଆସିକି ତାପରେ ବୁଝେଇଲା। କି ଆଉ କିଛି କିଛି କହନି କରନି ଯାହା କହିଦେଲେ କହି ଯାହା କରିଛନ୍ତି କରିଛନ୍ତି ତାଅଲ